ସୁଭସନ୍ଧ୍ୟା
କଣ କରୁଛନ୍ତି?
କରିବି ଏବେ ବସିଛି ଜଣଙ୍କ ସହିତ କଥା ହଉଥିଲି ସାଙ୍ଗଟା ସହିତ ଏବେ ତମ ସହିତ କଥ କଥା ହଉଛି ବସିଛି ଆଉ ସାଙ୍ଗ କଣ କରିବେ ସେ ଘରେ ଅ
ଆଚ୍ଛା ଆଚ୍ଛା ଘରେ ବୁଲି କଣ ପୟ ଘରେ।
ହୁଁ ପଢାପଢି ହଁ ପଢାପଢି କରନ୍ତି ତାଙ୍କର ସରିଲାଣି।
ଆଚ୍ଛା ଆଚ୍ଛା ସାଙ୍ଗ ଘର ତମ ଘର ଘର କେତେ ଡିଷ୍ଟାନ୍ସ?
ତାଙ୍କ ଘର ଯାଜପୁର।
ଯାଜପୁରର କୋଉ ଜାଗା?
କୋଉ ଜାଗା ସେମିତି ତ ଏତେ ଘନିଷ୍ଠ ସାଙ୍ଗ ହେଇନାହାନ୍ ଦି ମୋର ଯିଏ ତ ସେଥିପାଇଁ ପଚାରି ନାହିଁ।
ଆଉ କଣ ଖାଇବା ହେଇଛି ଆଜି?
ଖାଇବା କଣ ହ ଖରା ବେଳେ ଖାଇଥିଲି ଭାତ ଖାଇଥିଲି ଭାତ ସହିତ ମାଛ ତରକାରୀ ହେଇ ଥିଲା ଶାଗ ଭଜା ହୋଇଥିଲା ଆଉ ବିହନ ଭଜା। ଆଉ ଚଡ଼ଚୁଡି ହେଇଥିଲା ଆଉ କଣ ଖାଇବି ଆଉ ସନ୍ଧ୍ୟାରେ କଣ ଖାଇବି ଆଉ।
ର ଭେରାଇଟି ଖାଉଛ।
ଭେରାଇଟି ନିଜେ ବନେଇବାକୁ ହେଲେ ଭେରାଇଟି ହେଇନଥାନ୍ତା ମା ଯେହେତୁ ବନେଇ ଦଉଛନ୍ତି ତ ଖାଇ ଦଉଛି
ଆଚ୍ଛା ଆଚ୍ଛା।
ନହେଲେ ନିଜେ ଯଦି ମୁଁ ବନେଇଥାନ୍ତି ତେବେ ମୁଁ ଡାଲି ଭାତ ହିଁ ବନେଇ ଦେଇଥାନ୍ତି।
ମାଛ ବନେଇବା ଆସିନାହିଁ ଏପନ୍ତେ
ମାଛ ଆସେ ମାଛ ଝୋଳ ବନେଇବା ଆସେ କିନ୍ତୁ ମୁଁ ଝୋଳ ଖାଇନି ମାଛ ଭଜା ହିଁ ମତେ ଭଲ ଲାଗେ।
ଆଚ୍ଛା ଆଚ୍ଛା। ଆଉ ଦେହ କେମିତି ଅଛି ଆପଣଙ୍କର?
ହୁଁ ଦେହ ତ ଭଲ ଅଛି।
ଆଉ ସବୁ କଣ କେମିତି ତମର ସେପଟରେ ଚଳନି। ଆଉ ଖାନା ଖାଦ୍ୟପୟ କଣ କେମିତିଆ?
ଖାନା ଖାନା ନାଇ ଖାନା ତ ଆମର ଗୋଟେ ଗାଁ ନାମ ଅଛି।
ଖାନା ଗୋଟେ ଗାଁ ନାମ ଅଛି।
ହଁ ଆମ ଗାଁ ଠୁ ବେଶୀ ଦୂର ନୁହେଁ ଆମ ଗାଁ ଭିତରେ ଦେଇ ଗଲେ ଏ ଗୋଟେ କିଲୋମିଟର ଖଣ୍ଡେ ପଡିବ। ଗୋଟେ ଖାନା ବୋଲି ଗୋଟେ ନାମ ଅଛି ଆମ ଗାଁଟା ଛୋଟ ଗାଁଟା
ଆଚ୍ଛା ଆଚ୍ଛା ତୁମ ଗାମ ନା କଣ?
ଆମ ଗାଁ ନାମ ତ ନାମ୍ପ ଜାଣିଛ ନା ଜାଣିନ ଜାଣିତ ନଥ
ଆଚ୍ଛା ଜାଣିନାହିଁ।
ଆମ ଗାଁ ଟା କିନ୍ତୁ ବହୁତ ବଡ
ହୁଁ।
ବହୁତ ବଡ ଆଉ ଆମ ଗାଁ ରେ କଣ ହୁଏ? ଏମିତି ଗୋଟେ ଦିନ ନାହିଁ କି ଆମ ଗାଁ ରେ ଯୋଉ ଗୀତ ମାନେ ମାଇ ଯେଉ ବାଜି ନାହିଁ ସବୁଦିନ କିଛି ନା କାହାର କିଛି ଗୋଟେ ହଉଥିବ
କିଛି ନା କିଛି ହଉଥିବ ତମ ଗାଁର ଯେମିତି ପ୍ରତ୍ୟେକ ଗାଁ ରେ ଗୋଟେ ଗୋଟେ କିଛି ନା କିଛି ସ୍ପେସାଲ୍ କଲଚର ଥାଏ ଆଉ ହଉଛି। ତାଙ୍କ ଲୋକଙ୍କର ଚାଲିଚଳଣି ଗୋଟେ ପ୍ରକାର ଥାଏ। ଯେମିତି ଗୋଟେ ଗୋଟେ ପ୍ରତ୍ୟେକ ଗାଁ ରେ। ଗୋଟେ ବଡ ବଡ ଫଙ୍କସନ ଗୋଟେ ପର୍ଟିକୁଲାର ଫସନ ଟାକୁ ବହୁତ ବଡ ଆଗ ସେଲିବ୍ରେଟ କରନ୍ତି। ଯେମିତି ସପୋଜ ମୁଁ ମୋ କଥା କହୁଛି। ଏଠି ଆମ ପାଖରେ ଗଜଉ ଯୋଉ ଲକ୍ଷ୍ମୀ ନାରାୟଣ ପୂଜା ଯ। ଗଜ ଉଦ୍ଧାର କୁହନ୍ତି ଆଉ ହଉଛି ଗଜଲକ୍ଷ୍ମୀ ପୂଜା ଆଉ। ହୁଁ ଇଏ ହୁଏ ଆମର ଅ ସତ୍ୟ ନାରାୟଣ ଠାକୁର ଆଉ ପାଖରେ ଗୋଟେ ଜାଗାରେ ଦୁର୍ଗାଙ୍କ ପୂଜା ଏମିତି ସବୁ ହୁଏ ସେମିତି ତମ ସେପଟରେ କ ମାନେ ପର୍ବାଣୀ ବହୁତ ଗଡ ଆକାରରେ ପାଳନ କରନ୍ତି
ଆମର ସବୁ ତ ସେମିତି ପର୍ବପର୍ବାଣୀ ହୁଏ ହେଲେ ବାସନ୍ତୀ ପୂଜା ଟିକେ ବଡ ଆକାରରେ ତ ମେଳା ବହୁତ ଦିନ ଯାକ ଏମିତି ବସେ ତ ବାସନ୍ତୀ ପୂଜାଟା ଆମର ବଡ଼ ପର୍ବ
ଆଚଛା ବସନ୍ତ ଦୁର୍ଗା ନା
ହଁ ବାସନ୍ତତିତିକାର
ଆଚ୍ଛା ଆଚ୍ଛା।
ଦୁର୍ଗା ପୂଜା ବି ହୁଏ ଆମର କିନ୍ତୁ ବାସନ୍ତୀ ପୂଜା ଟା ଯେହେତୁ ବଡ ଆକାରରେ ଆମର ଯେହେତୁ ମନ୍ଦିର ପାଖରେ ଆମର ସେ ବାସନ୍ତୀ ପୂଜାଇ
ଆଚଛା ତମର ବି ସେ ବସନ୍ତ ପୂଜା କର ବସନ୍ତ ପୂଜାାରେରେ କଣ କରନ୍ତୁ। ତମ କଣ ମାନେ ନିଜର ପାରିବାରିକ କଣ ଗୋଟେ ପହଥିବ
ବାସନ୍ତୀ ପୂଜାରେ ଘରେ କଣ କରିବେ ଯେମିତି ଆମର ମନ୍ଦିରରେ ଘଟ ଉଠିଲା ପରେ ସେମିତି ଆମର ଗାଁ ସାରା ଲୋକ କେହି ସେମିତି ନିରାମିଷ ହେ ଖାଆନ୍ତି ଆଇଁଷ ଖାଆନ୍ତିନି ପିଆଜ ରସୁଣ ଖାଆନ୍ତିନି ଏମିତି ପାଳନ କର ଆମେ ତାପରେ କ ସେଠି। ପୂଜା ହୁଏ ତାପରେ ପୁଣି ଛପଲ ମାଦଲ ବୋଲି ସେମିତି ଜାଣିଛନ୍ତି
କଛି ଛପର ମାଦଲ
ହଁ ଯୋଉ ବାଜା ଭୋଜିକି ଯୋଉ ହରେ କୃଷ୍ଣ କରନ୍ତିନି।
ଆଚ୍ଛା ଆଚ୍ଛା।
ହଁ ସେମିତି କରିବେ। ତାପରେ ଏମିତି ମେଳା ହୁଏ ତାପରେ ବି କିଛି ଦିନ ଦୁଇ ତିନି ତିନି ଦିନ ଏମିତି ଗୋଟେ ଦିନ ଧର ଦୁଇ ଦିନ ଯାତ୍ରା ହେଲା ତ ଏମିତି କିଛି ଆୟୋଜନ ହୋଇଥାଏ ସେମିତି ମେଳା ହୁଏ ବହୁତ ବଡ ଆକାରରେ ଭଲ ଲାଗେ
ଆଚ୍ଛା ଆଚ୍ଛା ତାହେଲେ ତମ ଗାଁ ହଉଛି ପ୍ରତ୍ୟେକ ପର୍ବପର୍ବାଣୀ ବହୁତ ବଡ ଆକାର ସେିବ୍ରେଟ କର କରନ୍ତି ନା
ହଉଁ। ଆମର ତ ଏମିତି ଯଦି ଗଣେଶ ପୂଜା ବି ହେଇଥିବ ତେବେ ବି ଆମର। ତାକୁ ବି ସେ ଗୋଟେ ଦିନ ପାଇଁ ହେଲେ ଅଛ ସବୁ ଦୁୋକାନ ମେଳା ବସିଯ ପୁରରା। ହଁ।
ଯେମିତି ଗୋଟେ ଗୋଟେ ଜାଗାରେ ଯେମିତି କିି ଆମ ଏ ଆମ ଏପଟ ସେ। ପଟ କଥା କହୁଛି ଯେମିତି ଆମର ମା ଦୁର୍ଗାଙ୍କ ପୂଜା ହେଲେ ପ୍ରତ୍ୟେକ ଘରେ ଘଟକୁ ଆସିକି ମାଆଙ୍କର ପୂଜା ହୁଏ ଆଉ ନିଜ ନିଜ ଘର ହଉ ସବୁ ମାନେ କୌଳିକ ତିଆରି ଯାହା ରହିଛି ସବୁ ଖଣ୍ଡା ପୂଜା ଠୁ ଆରମ୍ଭ କରିକି ଲଙ୍ଗଳ ପୂଜା କି ଯ ଯେ କୌଣସି ଯାହାର କୂଳର ବ୍ୟବସାୟ ଯୋଉଟା ସବୁ ପୂଜା ହୁଏ ଆଉ ହଉଛି ଯେମିତି। ଆମର ହଉଛି ଇଏ ପୂଜା କରା ହୁଏ। ସେମତି ତମ ସେପଟରେ ଯେମିତି ହଁ କହିଲ ତ ତମେ ଏବେ ଏଇ କଥା ଗୁରା। ଆଉ ସବୁ କଣ ଯେମତି ତମର ଯେମତି ଆ ପୂଜା ପର୍ବାଣୀ ସେଟା ସହିତ ତାପରେ ପରେ ଏଇ ଡ୍ରାମା ବି ଆମର ଏପଟ ହୁଏ ଡ୍ରାମା ହୁଏ। ଆଉ ତାପରେ ହଉଛି ଡ୍ରାମା ହୁଏ ଆଚ୍ଛା। ଆଉ ହବି ଭିତରେ ତମର କଣ ହବି ପସନ୍ଦ? କୋଉ ହବି କରିବାକୁ ଭଲ ଲାଗେ। ମାନେ କାମ କରିବା ନେଇକି ହଉ କିମ୍ବା ହଉଛି ଆ ଡ୍ରଇଂ କରିବା ହଉ, ଚିତ୍ରାଙ୍କନ ହଉ କିମ୍ବା ଆ କବିତା ରଚନା ହଉ କିମ୍ବା ଯୋଉ କୌଣସି ଷ୍ଟୋରି ଲେଖିବା ହଉ କୋଉଟା ତା ଭିତରୁ ଚଏସ ତମର?
ମୋର ସେମତି ନାହିଁ ମୋର ବାସ୍ ସେମତି ଗୀତ ଶୁଣିବାକୁ ଭଲ ଲାଗେ। ଆଉ ଡ୍ରଇଂ କରିବାକୁ ଭଲ ଲାଗେ। ଆଉ ଏମତି ଯଦି କିଛି ଭଲ ଲାଗେନି ତ କିଛି ନାହିଁ ଫୋନ ଧରି ଶୋଇଯାଏ ଦେଖି ଦେଖି।
ଆଚ୍ଛା ଆଚ୍ଛା। ଗୀତ ଭିତରେ ଯେମିତି ଆମର ଗୀତରେ ବିଭିନ୍ନ ପ୍ରକାର ଅଛି। ଭଜନ ହଉ ଆଧୁନିକ ହଉ କିମ୍ବା ଫିଲ୍ମ ଜଗତର ଗୀତ ହଉ କିମ୍ବା ହଁ। ହଉ ମାନେ ସେମିତି ପର୍ଟିକୁଲାର ସ୍ୟାଡ ସଙ୍ଗ ଶୁଣିବା ନାଗି ଭଲ ଲାଗେ ନା ଏମତି ଟିକେ ହାପି ବାଲା ଗୀତ ରୋମାଣ୍ଟିକ ଗୀତ ବହୁତ ଭଲ ଲାଗେ। କଣ କେମିତି ଭଲ ଲାଗେ ତମକୁ?
ସେମିତି ଟିକେ ଦୁଃଖ ଭରା ଗୀତ ଶୁଣିବାକୁ ଭଲ
ଆଚ୍ଛା ଆଚ୍ଛା ତମେ ତା ମାନେ ଟିକେ ଇଣ୍ଟରଭଟ ନିଜ ମାନେ ଅନ୍ତର୍ମୁଖୀ ରହିଛ ଆଉ। ଅ ନିଜକୁ ସାଇଲେଣ୍ଟଲି ରଖିକି, କୌଣସି ଏକ ସ୍ଥାନରେ ବସିକି ଗୀତ ଫିତ ଟିକେ ଏମତି ଏଇଭଳିଆ ପରିବେଶକୁ ଟିକେ ତମକୁ ବୋଧେ ଚଏସ ଆଉ।
ମତେ ସେମିତି ହୋ ହାଲା ପସନ୍ଦ ନୁହେଁ।
ଆଚ୍ଛା ଆଚ୍ଛା।
ଆଉ ସେମିତି ପସନ୍ଦ ବି ନୁହେଁ ଆଉ ଯୋଉଁଠି ଘରେ ଆମେ ଅଛୁ, ଆମ ଘରେ ବି ସେମି ତି ଯୋଉଁ ବାହାରେ ଯାଇ ସାଙ୍ଗସାଥି ଆଉ ମାନେ ଭଉଣୀ ସେମତି ଆମେ କଥାବାର୍ତ୍ତା ବି ଆମେ ହଉନି ଏମ ତି। ଯଦି କେବେ କେମତି ରାସ୍ତାରେ ଦେଖା ହେଇଗଲା ମୁହଁକୁ ମୁହଁ ପଡିଗଲା ହସିଦେଲୁ ଟିକେ ହଁ କୁଆଡେ ଯାଉଛି ଏବେଠି ଯାଉଛି ସଇଲା। ସେମିତି ବେଶୀ କିଛି କଥା ହୁଏନି ତ ସେଥିପାଇଁ ମିଶିଆକୁ ଟିକେ
ସେମାନେ ତମ ସାଙ୍ଗସାଥି ବି ବହୁତ ଅ ମାନେ ସଂଖ୍ୟା ବି ବହୁତ
କମ୍। ହଁ ସାଙ୍ଗସଥି ସଂ ଖ୍ୟା ବି କମ। ବାକି ମୋର ଯୋଉଁ ସାଙ୍ଗମାନେ ଅଛନ୍ତି ସେମାନେ ବହୁତ ଖାସ୍ ସାଙ୍ଗ। ସେମିତି ମୁଁ ଅଧିକ ସାଙ୍ଗ ବନାଏନି କିନ୍ତୁ ସମସ୍ତଙ୍କ ସହିତ କଥା ହୁଏ ସେମ ତି କିନ୍ତୁ ହେଲେ ଯୋଉଁ ସାଙ୍ଗ ବନାଏ ସେମିତି ଖାସ୍ କିଛି ଅଳ୍ପ ସ୍ଵଳ୍ପ କିନ୍ତୁ ଏମିତି ନୁହେଁ କି ଯୁଆଡେ ଗଲେ ସାଙ୍ଗ ସହିତ ମିଶିକି ଚାଲିଛି ସେମିତି ନାହିଁ।
ଆଚ୍ଛା ଆଚ୍ଛା ଆଉ ତମେ ଖାଦ୍ୟ ଭିତରେ କହୁଛ ନନ୍ ଭେଜ ତମର ଚଏସ୍ ନା କି?
ହୁଁ ମତେ ଦୁଇଟା ହିଁ ଚଏସ୍।
ଆଚ୍ଛା ତମକୁ ଯଦି ଚିକେନ ଦିଆହବ ରୋଷେଇ କରିବା ନାଗି ମୁଁ ଧର ଗୋଟେ ଷ୍ଟେପ୍ ହିସାବରେ କହୁଛି ତମେ ଗୋଟେ ଷ୍ଟେପ୍ ହିସାବରେ କହିବ। ଧର ଆମେ ଆ ତାର ରେସିପି ପାଇଁ ଅଦା ରସୁଣ ଆଉ ହଉଛି ପିଆଜ ଆଉ ହଉଚି ରହି ଲା ହଉଛି ଚିକେନ ରହିଲା। ଆଉ ହଉଛି ଅନ୍ୟାନ୍ୟ ଯୋଉ ସାମଗ୍ରୀ ରହିଲା ମସ ଲା ରହିଲା ସବୁ ହଉଛି ଯୋଗାଡ କଲେ। ତ ଫାଷ୍ଟ ଆମେ କଣ ମାନେ ପକେଇଲେ ସେଇଟା ଆରମ୍ଭ ହେଇପାରିବ ଯୋଉ ଚିକେନ ରେସିିପି ଆରମ୍ଭ ହେଇପାରିବ।
ସ୍ଵାଦ ଅଧିକ ରହିବ ତ?
ମନେ କେମିତି ରୋଶ ସେଇ, କଲେ ସ୍ଵାଦ ହବ। ଏତିକି ଧର ରେସିପି ପାଇଁ, ଏତିକି ସବୁ ସାମଗ୍ରୀ ରହିଲେ
ଆଉ' ସେଥିରେ କଣ ଦରକାର ନା ଗୋଟେ ବଦମାସ, ଛୁଆ ଏଠି। ହେଲୋ।
କୁହ,
ହୁଁ କଣ, ପକେଇବା ଏକ୍ସଟ୍ରା ନା? ଯଦି ମେଥି ପତ୍ର ଥିବ? ମେଥି ପତ୍ର, ନହେଲେ ତା ସହିତ ଆଗରେ କଢେଇ ଯୋଉ ପକେଇବା, ସେଥିରେ ତେଲ ଗରମ କଲା ପରେ
ହଁ।
ହେଲେ, ତାର କଲର ହୋଇଥାଏ ଭଲ।
ଆଚ୍ଛା, ଆଛା? ଆଉ' ତମେ କେମତି ଚିକେନ ରେ କଷା କରି ଖାଇଲେ ଭଲ ଲାଗେ? ନା ହଉଛି ଚି, ଚିକେନ କୁ ଇଏ କରିକି, ମାନେ ତରକାରୀ କରି, କରି ଖାଇଲେ ଭଲ ଲାଗେ ତମକୁ?
ନାଇଁ ମତେ କଷାରେ ଭଲ ଲାଗେ।
ଚିକେନ୍ କଷା ହିଁ ଭଲ ଲାଗେ, ଆଛା ଆଉ ହଉଛି ଚିକେନ ର ରୋଷେଇ ପ୍ରଣାଳୀ କଣ, କେମିତି? ମାନେ ଯଦି ଆମେ ହଁ ମୁଁ ଜର ବଜାରରୁ ଚିକେନ ଆଣି ସାରିଲା ପରେ, ପ୍ରଥମେ ହଉଛି ଆମେ ଡ଼ାଇରେଟ ଆଳୁ ପକେଇଦବା। ନା ଡାଇରେଟ୍ ହେଉଛି
ସେମିତି କଣ, ପାଇଁ କରିବା? ସେମିତି ତ ବହୁତ ଅସନା ହେଇଥିବ ନା? ତାକୁ ପ୍ରଥମେ, ହୁଁ ତାକୁ ପ୍ରଥମେ ଆଣିକି ସେ ତ ଯେଇଥିବେ ଜରିରେ। ତ ଜରିରୁ ବାହାର କରି ତାକୁ ଗୋଟେ ଗଟେ ବେଲା କି ଯୋଉଥିରେ ବି ରଖିବେ ତାକୁ ଧୋଇବେ ଭଲସେ। ଭଲତେ ଧୋଇ ଦେଲା ପରେ ଯଦି, ଚିକେନ ଟି ବଡ ବଡ ପିସ୍ ଥିବ ଯଦି ଛୋଟ, ଛୋଟ ପିସ୍ କରିବାକୁ ଚାହୁଁଛ, ତାକୁ କାଟି ଦେବେ କାଟି ସାରିଲା ପରେ ଧୋଇ ସାରି ସେଥିରେ ଆମେ ହଳଦୀ, ଲୁଣ ଲଗେଇକି ତେଲ ହାଲକା କା, ଲଗେଇକି ଗୋଳେଇକି ରଖିବା।
ହଁ ତାକୁ, ମୁଁ ତମେ କହିବା କଥା, ମାରିନେଟ କରି କିଛି ସମୟ ପାଇଁ ରଖିଦବା ଘୋଡେଇକି। ଆଚ୍ଛା ସେଟା ଅକ୍ଚୋଲି କଣ, ପାଇଁ କରନ୍ତି? ଦିନ ମାନେ ମୁଁ ଏପନ୍ତ ବୁଝିପାଇନି। ସେଟା ମୁଁ ପ୍ରାୟ ରୋସେୟା ଦେଖିଚି ଏମି ମିତି, କରିଦିଅନ୍ତି। ତା କାରଣ କଣ ଅକ୍ଚୋଲି?
ସେମିତି କରିବା ପଛରେ କାରଣ ହଉଚି ଲୁଣ ଟା ଯେହେତୁ, ଲଗାଇଲେ ତାର ନୁ, ନ ଭିତର ମାଂସ ଭିତରକୁ ଭେଦି ଯାଇଥାଏ। ଦେଲେ ଭଲ ଲାଗେ। ଆଉ ହଳଦୀ ଟା କଣ, ପାଇଁ ଦିଆ ଯାଏ? ଯୋଉ ଆଇଁଷା ଲାଗେ ନା? ଆଇଁଷା ଟା କାଟିବା ପାଇଁ, ହଳଦୀ ଟା ଦିଅନ୍ତି।
ଆଛା, ଆଛା। ହୋଉ ଠିକ ଅଛି। ଲଙ୍କା, ହଁ କୁହ।
ହୁଁ କଣ କୁହ, କହୁ
ମନେ ତମେ କହିବା କଥା ସବୁ ଲଙ୍କା, ଲୁଣ, ହଳଦୀ ଦେଇଲେ ତାର ହଉଛି ଉ
ନାଇଁ ଲଙ୍କା ଲଙ୍କା ନଦେଲେ ବି ଚଳିବ ସେମିତି ହଳଦୀ ଆଉ ଲୁଣଟା ଦବା ଜରୁରୀ।
ଆଉ ତାହେଲେ ବି ତେଲ ଆଡ କରିବାକୁ ପଡିବ। ନା ତେଲ ଆଡ୍ କରିବାକୁ ପଡିବନି, ଆଛା। ହଁ ମୁଁ ପ୍ରାୟ ରୋଷେଇଆଙ୍କୁ ଦେଖିଛି ସେମିତି କରନ୍ତି। ତାର କାରଣ ବି ମୁଁ ଜାଣିିନଥିଲି ଯାହା ହଉ ତୁମର ରୋଷେଇରେ କିଛି ଥିଲା। ମୁଁ ବି ମୋ ଡେଲିଲାଇଫି ରେ ଭାବୁଛି, ଯେତେବେଳେ ମୁଁ ରୋଷେଇବାସ କରିବି ଏଇ ପ୍ରଣାଳୀ ଟାକୁ ବି, ଆପ୍ଲାଏ କରିବି ଆଉ'।
ହଁ, ଏମିତି ଆଉ।
ଆଉ କଣ, କୁହ।
ଆଉ' କଣ କହିବି, ତାପରେ? ସେଥିରେ ଯୋଉଁ ଦେଖିବେ ଚିନିଟା ଫୁଟି ସାରିଲା ପରେ
ଆଚ୍ଛା।
ସେ ଉପରକୁ ମାନେ ଫୁଟିଫୁଟିକି ଫେଣ ଟାଇପ୍ ଲାଲ୍ ଲାଲି ଉଠିବ। ତାପରେ ଜାଣିବ ଯେ ଚିନି ଟା ପୁରା ଭାଜି ସାରିଛି ସେଥିରେ କଣ କରିବ ପିଆଜକୁ କଟା କରିଥିବରୁ ତାକୁ ପକେଇ ଦେଇକି ଭଲସେ ନାଡ଼ିବ। ଦେଖିବ ପିଆଜ ପୁରା ଲାଲ୍ ହେଇଯାଇଥିବ ତାପରେ ଆମର ହଁ କଣ ପକେଇବ ଆଗେ ଅଦା ପକେଇବ ନା ରସୁଣ ପକେଇବ?
ଆଗେ ପିଆଜ ତ ପକାନ୍ତି। ପିଆଜ ପକେଇ ସାରିଲା ପରେ ତା ସାଥି ପିଆଜ ପରେ ଅଦା ପଡ଼ିବ।
ଅଦା ପଡ଼ିବ
ହଁ ରସୁଣ ପଡ଼ିବ ହଁ ରସୁଣ ପଡ଼ିବ।
ହଁ ରସୁଣ ପଡିବ ରସୁଣ ଟା କାହିଁକି ହାଲି ସେଟା ଭାଜିଆ ହବ ତାପରେ ଆମେ ଅଦାକୁ ପକ କେଉଁ ଅଦା ପକେଇଲେ କଣ ହବ ସିଏ ଛିଟ୍କେଇବ ବହୁତ ନାଡୁ ସେ ବହୁତ ଛିଟ୍କିବ ସେଥିରେ ହାଲକା ଲୁଣ ଦେଇଦେଲେ ସେ ସେମିତି ବେଶୀ ଛିଟ୍କିବନି।
ଆଛା ଆଛା ହଁ ହଁ। ଆରେ ଅଦା ଟା ପକେଇଲେ ଆଉ ହଉଛି ଯେତେବେଳେ ଅଦା ଟା ଆମେ ପକେ କେଦିନ ସେ ଯୋଉ ଗ୍ରେଭି ଟାକୁ